ହାଲୋ ହାଲୋ ମ୍ୟାଡ଼ାମ୍ ନମସ୍କାର।
ହଁ ନମସ୍କାର କଁ କରୁଚନ୍ତି? ହଁ ମୁଁତ ବହୁତ୍ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଭଲ ରହିଚି।
ହଁ।
କଣ କରୁଥିଲେ?
ଅଁ ଏଇଟି ଏ ଏବେ ଟିକେ ପାଠ ପଢି ସାରିଲା ପରେ ଆସିକି ବାହାରେ ବୁଲୁଥିଲି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ଆପଣ କଁ କରୁଚନ୍ତି?
ଆଜି ମାନେ ଆଜି ଗୋଟେ ଆଜି ଗୋଟେ ମାନେ ବହୁତ୍ ଆଜି ଗୋଟେ ବହୁତ୍ ଭଲ ଦିନ ଦେଖିବାକୁ ଗଲେ ଆଜି ମୋର ଜଣେ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ମ୍ୟାଡ଼ାମଙ୍କର ଆଜି ଜନ୍ମଦିନ ଅଛି ତଆଜି ସଖାଳୁ ସକା ସଖାଳୁ ମାନେ ତାଙ୍କୁ ମୁଁ ଦୂରଭାଷ ଯନ୍ତ୍ର ମାଧ୍ୟମରେ ଯ ସଂଯୋଗ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ତତାଙ୍କ ସାଙ୍ଗରେହିଁ ମୋର ବା ତାଳାପ ଚାଲିଥିଲା ଦୀର୍ଘ ଗୋଟିଏ ଘଣ୍ଟା ଧରି ଓ ସିଏ ମୋତେ ତାଙ୍କ ବିଷୟରେ କହୁଥିଲେ ଆଉ ମୋ ବିଷୟରେ କହୁଥିଲେ କି ସେଇ ପୁଣି ଥରେ ସେଇ ପ୍ରାଥମିକ ବିଦ୍ୟାଳୟର ସମସ୍ତ ପ୍ରକାର ମାନେ ସେ ଅଭୁଲା ସ୍ମୃତିକୁ ପୁଣି ଥରେ ସେଜାଗ୍ରତ କରୁଥିଲେ।
ହଁ ବହୁତ୍ ଖୁସି ଲାଗିଥିବ ଏତିକି ଶୁଣିକି କିଏତେ ଦିନ ପରେ ସେଇ ସ୍ମୃତି ଗୁଡ଼ାକ ଯେମିତି ଆ ଖିରେ ନାଚି ଯାଉଥିବ।
ନିଶ୍ଚୟ ଭାବରେ ଦେଖିବାକୁ ଗଲେ ଉ ସେଇ ସମୟ କିଛି ଅଲଗାହିଁ ଥିଲା କିଛି ନିଆରା ହିଁ ଥିଲା ସେଇ ସମୟରେ ନାଆମ ଉପରେ କିଛି ପ୍ରକାର ସାମାଜିକ ଚାପ ଥିଲା ନା କିଛି ପ୍ରକାର ଚିନ୍ତା ଥିଲା। ସମସ୍ତ ପ୍ରକାର ଚିନ୍ତା ଚାପ ଏସବୁ ଭିତରୁ ବାହାରି ଆମେ କେବଳ ଆଉ କେବଳ ସ୍ୱପ୍ନ ମଧ୍ୟରେ ହଜିଯାଉଥିଲେ। ମାନେ ଯେତେବେଳେ ଆପଣ ଭାବୁଥିବେ ଶ୍ରେଣୀ ମଧ୍ୟରେ ଆମେ ସମସ୍ତେ ବସିଛୁ ଆଉ ଗୁରୁମା କିମ୍ବା ଗୁରୁଜୀ ଆସି ଆମକୁ ପଚାରୁଥିଲେ କି ତୁମେ ବଡ ହେଇ କଣ ହେବାକୁ ଚାହୁଁଛ? ତ ସେତେବେଳେ କେବଳ ଗୋ ଗୋଟିଏ ଜଣ ମଧ୍ୟ କେହି ମଧ୍ୟ କହିବେନି କି କିଏ କେଉଁ ଦୋକାନରେ କାମ କରିବାକୁ ଚାହୁଁଛନ୍ତି କିମ୍ବା କିଏ କେଉଁଠି ଛୋଟମୋଟ କିଛି କରିବାକୁ ଚାହୁଁଛନ୍ତି ସମସ୍ତଙ୍କର ଯେମିତି ଆଶା ଆଉ ସ୍ୱପ୍ନ ବୋହୁତ୍ ବିରାଟ ବିରାଟ ଥିଲା। ଯାହା ପ୍ରକୃତରେ ମାନେ ପ୍ରଶଂସନୀୟ ଥିଲା। କିନ୍ତୁ ଧୀରେ ଧୀରେ ହେଇ ଏମିତି କିଛି କଣ ବ୍ୟତିଗଲା କି ଧୀରେ ଧୀରେ, ଯେତେ ଯେତେ ଆମେ ବଡ଼ ହୋଇଇକି ଗଲେ ଆମ ସ୍ୱପ୍ନ ଦେଖିବାର ମାନେ ସେ ଯେଉଁ ଆଶା ଆଉ ଅଭିଳାଷା ସମ୍ପୂର୍ଣ୍ଣ ରୂପେ ସଂକୀର୍ଣ୍ଣତାର ଶୃଙ୍ଗ ଭିତରେ ପଶିଗଲା। ଆଉ ଯେତେବେଳେ ବଡ ହେଇ ଆସିଲେ ସେତେବେଳେ କେବଳ ଆଖିରେ ଗୋଟେ ଜିନିଷ ଥିଲା କି କେମିତି କଣ କରି ରୋଜଗାର କରିବା ଆଉ ଘରର ମାନେ ଦୁଃଖ କଷ୍ଟ ମେଣ୍ଟିବା ପାଇଁ ଯାହା ଯେତିକି ହଉଛି ଏତିକି ଆମେ କରିପାରିବା। ତ ଏଇ ଯୋଉ ସ୍ୱପ୍ନ ଦେଖିବା ଆଉ ତାକୁ ସାକାର କରିବା ଏ ଦିଟା ମଧ୍ୟରେ ମାନେ ଏତେ ପାତର ଅନ୍ତର ଆସିଲା ହେରି ଆମେ ମଧ୍ୟ ଜାଣି ତ ମୋ ମତରେ ମତେ ଲାଗେ କି ସ୍ଵପ୍ନ ଦେଖେଇବା କୁ ସମସ୍ତେ ରାଜି ଅଛନ୍ତି ସମସ୍ତେ ଦେଖେଇ ଦିଅନ୍ତି କି ସ୍ଵପ୍ନ ଦେଖ କିନ୍ତୁ ସେଇ ସ୍ୱପ୍ନକୁ ପ୍ରକୃତରେ ପ୍ର ହଁ ପ୍ରକୃତ ଜୀବନରେ ତାକୁ କେମିତି ପୂରଣ କରିବା ତାହାର ମା ମାର୍ଗଦର୍ଶନ କରିବାଟା ମାନେ କେହି କରନ୍ତିନି। ତ ଆପଣ କଣ କହିବେ ଏ ବିଷୟରେ?
ହଁ। ହଁ ଆପଣ ତ ଯ ପୁରା ସମ୍ପୂର୍ଣ୍ଣ ଭାବରେ ସଠିକ ତଥ୍ୟ ହିଁ କହିଲେ। ଆମେ ପିଲାବେଳେ କିଛି ଜାଣିନଥାଉ। ଯେ ଆମ ମନରେ କିଛି ଥାଉ କଣ କହିଲ କ ଆମେ ଗଲେ ଆମର ପାଖ ଯେତିକି ବି ଅଛି ମୋର ସାଙ୍ଗ ସାଥିୀଙ୍କ ସହିତ ଖେଳୁଥିଲେ ଓଲୁଥିଲେ ଗୁରୁଜୀ ଗୁରୁମା ଯାହା ପଢ଼ଉଥିଲେ ପଢ଼ିଲେ। ପୁଣି ଆସିକି ଘରକୁ ଆସୁଥିଲେ ଖେଳୁଥିଲେ ଖାଉଥିଲେ ସେତିକି ହିଁ ଥିଲା। ତାପରେ ଆପଣ ଯେମିତି କହିଲେ କି ସମସ୍ତର୍ଥ କାହାର ଇଚ୍ଛା ନଥିଲା କି ଆମେ ଛୋଟମୋଟ କଣ କିଛି କରିବୁ ସମସ୍ତେ କିଏ କହୁଥିଲେ ମୁଁ ଡା ଡାକ୍ତର ହେବି, ଇ୍ଜିନିୟର ହେବି, ଶିକ୍ଷକ ହେବି, କିଛି କିଛି ଥିଲା। କିନ୍ତୁ ବଡ଼ ହେଲା ପରେ ସମସ୍ତଙ୍କ ମାନସିକ ଚାପ ମଧ୍ୟ ବଢିଗଲା। ଯିଏ ଯୋଉଟା ଭାବୁଥିବେ ସେଇଟା ହେଲାନି। ମାନେ ଧୀରେ ଧୀରେ ଆମେ ଯେତିକି ସ୍ଵପ୍ନ ପାଇଁ ପରିଶ୍ରମ କରିବା କଥା ଥା ସେତିକି ଆମେ କରିପାରିଲେନି। ତାପରେ ସେଥିପାଇଁ ବ ସେମିତି ହିଁ ହଉଛି। କି ଆମେ ଯେତିକି ଶୃଙ୍ଖଳା ରହୁଥିଲେ ପିଲା ବେଳେ, କି ଯେତିକି ପାଠ ପଢୁଥିଲେ ବଡ ହେଲା ପରେ ବୋଧେ ଧୀରେ ଧୀରେ ଆମର କୁ ସଙ୍ଗ ସହିତ ହଉ କିି ମିଶିକି ଆମେ ଆମେ ଅଲଗା ବାଟକୁ ପଳେଇଲେ ମତେ ସେଥିପାଇଁ ଏତିକି ସ୍ଵପ୍ନ ସାକାର ହେଇ ପାରୁନାହିଁ ମୁଁ ଯେତିକି ଭାବୁଛି।
ନିଶ୍ଚୟ ରୂପରେ ଯଦି ମୁଁ ଯେମିତି ଆପଣ ମାନେ ମାନେ ବହୁତ ଭଲ ଭାବରେ ଏଇ ଜିନିଷଟା ସଂଜ୍ଞା ଦେଲେ କିମ୍ବା ଖୁବ୍ ବେସ୍ତତାରେ ଆପଣ କହିଲେ ଯଦି ଦେଖିବାକୁ ଯିବା ପ୍ରକୃତିରେ ମୋତେ ଲାଗେ ଯେ ସ୍ୱପ୍ନ ଦେଖେଇବା ଆଉ ତାକୁ ସ ଠିକ୍ ରୂପରେ ସେହି ସ୍ୱପ୍ନକୁ ଆମେ କିପରି ସାକାର କରିପାରିବା ଅସଲି ଜୀବନରେ ତ ତା ପାଇଁ ଯୋଉ ମାର୍ଗ ଦର୍ଶନ କରିବାଟା ମୋ ମତରେ ଲାଗେ ଗୋଟେ ଶିକ୍ଷକ ଶି କ୍ଷୟତ୍ରୀର ବୋହୁତ୍ ବଡ଼ ଆଁ ତାଙ୍କ ପଦକ୍ଷେପ ରହିଚି, ନିଶ୍ଚୟ। ଆପଣ ଯଦି ଦେଖିବେ ଆମେ ମାନେ ସମସ୍ତେ ଆସୁଛୁ ଗୋଟେ ତା ନିମ୍ନ ମଧ୍ୟବିତ୍ତ ପରିବାରରୁ ଯେଉଁଠିକି ଏଇ ବାପା ମାଆ ମାନେ ସେତେ ଉଚ୍ଚ ଶିକ୍ଷିତ ନାହାନ୍ତି କିମ୍ବା ଅଶିକ୍ଷିତ ସମ୍ପୂର୍ଣ୍ଣ ରୂପରେ ଅଶିକ୍ଷିତ ଅଛନ୍ତି। ତ ସେ ଜାଣିପାରନ୍ତିନି ପ୍ରକୃତରେ ମାନେ ପାଠ ପଢ଼ା ତଥା ଆଁ ଶିକ୍ଷାର ପ୍ରକୃତ ମହତ୍ଵ କଣ ରହିଛି ଜୀବନରେ? କିପରି ଭାବରେ ଶିକ୍ଷା ସମ୍ପୂର୍ଣ୍ଣ ଜୀବନକୁ ବଦଳେଇବାରେ ଗୋଟେ ବହୁତ ବିରାଟ ବଡ ଭୂମିକା ରଖିଛି। କିନ୍ତୁ ଯେ ଯେତେବେଳେ ସିଏ ଆମକୁ ବିଦ୍ୟାଳୟରେ ଛାଡନ୍ତି ବିଦ୍ୟାଳୟରେ ଆମର ପ୍ରାଥମିକ ଶିକ୍ଷା ଆରମ୍ଭ ସେଇ ସମୟରେ ସେ ସମ୍ପୂର୍ଣ୍ଣ ରୂପରେ ଆମକୁ ସମର୍ପିତ କରିଦଉଛନ୍ଦି। ଶିକ୍ଷକ ସାମ୍ନାରେ କି ବାପା ଇ ଆ ଆପଣ ଯିବେ ସେ ବିଦ୍ୟାଳୟକୁ ଆଉ ବିଦ୍ୟାଳୟରେ ସେ ଯାହା ପଢେଇବେ ତାହା ହିଁ ଆପଣଙ୍କ ପାଇଁ ବେଦର ଗାର। ତ ଆମ ପାଇଁ ଆମ ଜୀବନରେ ଆଉ କିଛି ନଥାଏ। କି ସେଇ ଯୋଉ ଶିକ୍ଷକ ସେଇ ଯୋଉ ଗୁରୁଜି ଗୁରୁମା ଥାନ୍ତି ଆମ ସାମ୍ନାରେ ସିଏ ହିଁ ସବୁ କିଛି ଆମ ପାଇଁ। ତ ସିଏ ଯାହା କହିଲେ ମଧ୍ୟ ତାହା ଆମ ପାଇଁ ବେଦର ଗାର ପାଲଟିଯାଏ ତ ମୋ ମତରେ ଲାଗେ। ସେହି ସମୟରେ ସେ ଯୋଉ ବାଲ୍ୟ ଅବସ୍ଥା ସମୟରେ ଯେତେବେଳେ ସିଏ ଆମକୁ ଗଢିବା ଆରମ୍ଭ କରନ୍ତି ପ୍ରକୃତରେ କି କଣ ରହିଛି ଶି କ୍ଷାର ମହତ୍ଵ ଓ ଶିକ୍ଷା ଛଡା ପାଠ୍ୟଉତ୍ତର କାର୍ଯ୍ୟକ୍ରମ। ଯେପରିକି ବକୃତା ଅଭିନୟ କିମ୍ବା ନାଚ ଗୀତ ଖେଳକୁଦ ଏହି ସବୁ ଜିନିଷ ସମ୍ପୂର୍ଣ୍ଣ ଚରିତ୍ର ଗଠନରେ ନିଶ୍ଚୟ ନିଶ୍ଚୟ ସମ୍ପୂର୍ଣ୍ଣ ସ୍ତରରେ ଜରୁର ଚରିତ୍ର ଗଠନାରେ କିପରି ଭାବରେ ସାହାଯ୍ୟ କରେ? ସେହି ଜିନିଷକୁ ମାନେ ବହୁତ ଭଲ ଭାବରେ ବୁଝିବାରେ ସକ୍ଷମ ହଉଛନ୍ତି। କାରଣ ସେ ମଧ୍ୟ ଜାଣିଛନ୍ତି ଏଇ ପାଠ୍ୟଉତ୍ତର କାର୍ଯ୍ୟକ୍ରମ ରୁ ଯାହା ରହିଛି ତାହା ଗୋଟଏ ଛାତ୍ର ମଧ୍ୟରେ ଆତ୍ମବିଶ୍ୱାସ ସଂଯୋଗ କରିବାରେ ଗୋଟେ ବହୁତ ବଡ଼ ଭୂମିକା ରଖିଥା ତୋ ମାନେ ଏଇପରି ଭାବରେ ଯେତେବେଳେ ଆମକୁ ମାନେ ଗଢାଯାଏ। ତାହା ପ୍ରକୃତରେ ଆଗକୁ ଯାଇ ଗୋଟେ ବହୁତ ବିରାଟ ବଡ ଫଳାଫଳ ଦେବାରେ ସ୍ୱଭାବିକ ରହିଥାଏ ତ ଆପଣ ମାନେ ମାନେ କଣ ଦେ ଖୁଛନ୍ତି କି ପ୍ରକୃତରେ ଯୋଉ ପାଠ୍ୟତ୍ତର କାର୍ଯ୍ୟକ୍ରମ ମାନେ ଆପଣଙ୍କ ଜୀବନରେ ମଧ୍ୟ କେ ତେ ସାକାର କରିଛି।
ହଁ ଏଇଟା ତ ସତ କଥା କି ଆମେ ଯେତେବେଳେ ଆମେ ପିଲା ଭଳି ବିଦ୍ୟାଳୟ ଜୀବନରେ ଆମେ ଯେବେ ବକୃତା ଦଉଥିଲେ କିମ୍ବା ଲେଖୁଥିଲେ ଛୋଟ ଛୋଟ ଗଳ୍ପ ହୁଏ। ଆମର ବିଦ୍ୟାଳୟର ବାର୍ଷିକ ଉତ୍ସବ ସମୟରେ ବହୁତ ସାରା ପ୍ରତିଯୋଗିତା ହୁଏ ଯେମିତି କିି ବକୃତା ହୁଏ ଗଳ ପ ଗଳ୍ପ କବିତା ଲେଖନ ଏସବୁ ହୁଏ। ସେତେବେଳେ ଯୋଉ ଲେଖିବାର ଅଭ୍ୟାସ ସ୍ଥାଏ। ସେଇଟା ଆମକୁ ବଡ ହେଲେ ଆହୁରି ସାହାଯ୍ୟ କରିଥାଏ ମନେକର ଆମେ ବଡ ହେଲେ କୋଉଠି କିଛି ଛିଡା ହେଇକି ପଦେ ବାହାରେ କିଛି କୋ ନ କହିଲା ବେଳକୁ ଆମର ଦେହ ହାତ ଥରେ ଯେମିତି ଲାଗେ। ଯୋଉମାନେ ତାଙ୍କ ବିଦ୍ୟାଳୟ ଜୀବନେ ଏସବୁ କରିଥାନ୍ତି ତାଙ୍କୁ ବହୁତ ଲାଗେ କି ଆତ୍ମବିଶ୍ୱାସ ତାଙ୍କର ବଢ଼ିଯାଏ। ତାଙ୍କ ଆହୁରି ସାହାଯ୍ୟ ହୁଏ କି ନାହିଁ ମୁଁ ଏତେ ସବୁ କହିପାରିବି କି ମୁଁ କରି ପାରିବି ତ ନିହାତି ଭାବରେ ବିଦ୍ୟାଳୟ ହିଁ ଆମକୁ ବହୁତ କିଛି ଶିଖେଇଥାଏ। ମୋମତ
ଆଜ୍ଞା ଆଜ୍ଞା। ନା ମାନେ ମୁଁ ଦେଖିବାକୁ ଗଲେ ମଧ୍ୟ ବର୍ତ୍ତମାନର ଯୁଗ ହଉଛି ପ୍ରତିଯୋଗିତା ଯୁଗ। ଆଉ ଆଗକୁ ଆସୁଥିବା ମଧ୍ୟ ପାଞ୍ଚ ଛଅ ବର୍ଷ ଦଶ ବର୍ଷ ପରେ ଆପଣ ଦେଖିବେ ତ ପ୍ରତିଯୋଗିତାର ସ୍ତର ସମ୍ପୂର୍ଣ୍ଣ ଭାବରେ ଆକାଶ ଛୁଆଁଥିବ। କିନ୍ତୁ ସେହି ପ୍ରତିଯୋଗିତା ମଧ୍ୟରେ ଯେତେବେଳେ ଆମ ଗାଁ ଗହଳିର ପିଲା ସେଠାକୁ ଯିବେ ରାଜ୍ୟ ସ୍ରର ହଉ ଦେଶସ୍ତର ହଉ କିମ୍ବା ଅନ୍ତରାଷ୍ ରା ସ୍ତରରୁ ପ୍ରତିଟି ଜାଗାରେ ଆପଣଙ୍କର ଆଜ୍ଞା ପ୍ରତିଟି ଜାଗାରେ ଆପଣଙ୍କର ଆତ୍ମବିଶ୍ଵାସ ବହୁତ ବଡ ଭୂମି କା ଏଠାରେ ରଖେ ଯେତେବେଳେ ଆପଣ ଆତ୍ମବିଶ୍ୱାସୀ ହୁଅନ୍ତି ସମ୍ପୂର୍ଣ୍ଣ ଦୃଢ ନିଶ୍ଚୟୀ ହୁଅନ୍ତି ସେତେବେଳେ ଯେ ଆପଣ ସବୁ ସ୍ତରରେ ଯାଇ ନିଜକୁ ସମ୍ପୂର୍ଣ୍ଣ ରୂ ପରେ ଗୋଟେ ବହୁତ ଭଲ ଭାବରେ ଉପସ୍ଥାପନା କରିପାରିବେ। ଆଉ ତାହା ପାଇଁ ଆପଣଙ୍କୁ ଦରକାର ଯେତେବେଳେ ଆପ ଆପଣ ବାଲ୍ୟ ଅବସ୍ଥାରୁ କିଶୋର ଅବସ୍ଥାରୁ ଆପଣ ଏହି ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେବେ ସମସ୍ତ ପ୍ରକାର ସ୍ତରରେ ଆପଣ ନିଜକୁ ସମ୍ପୂର୍ଣ୍ଣ ରୂପରେ ଉପସ୍ଥାପିତ କରିବାରେ ଗର୍ବ ଅନୁଭବ କରୁଥିବେ। ଭଲ ଭାବରେ ଆପଣ ଜାଣିପାରିଥିବେ କୋଉ ଜାଗାରେ ଆପଣ କିପରି ଭାବରେ ବକ୍ତବ୍ୟ ଦେବେ କିପରି ଭାବରେ ଆପଣ ନିଜକୁ ଭାବକୁ ପ୍ରଦର୍ଶନ କରିବେ କିପରି ଭାବରେ ଆପଣ ନିଜର ବିଚାରକୁ ଉପସ୍ଥାପନା କରିବେ। ତେବେ ଯାଇ ମୋତେ ଲାଗେ କି ଆପଣଙ୍କ ପାଇଁ ଗୋଟେ ବହୁତ ସୁବିଧାମୟ ସୁଯୋଗ ସମ୍ପୂର୍ଣ୍ଣ ଭାବେ ତ ଆରମ୍ଭ ହେବ ଯେ ଆପଣ ପ୍ରତିଟି ସ୍ତରରେ ନିଜକୁ ତଥା ନିଜ ମାଟି ମାକୁ ଗୋଟେ ନୂତନ ଭାବରେ ଉପସ୍ ସ୍ଥାପନ କରିବାରେ ସଫଳ ହେଇପାରିବା।
ନୂତନ ପରିଚୟ ଦିଆହେବ ଆମ ମାଟି ମାଆକୁ। ଏମତି କେବେ ସାମ୍ପ୍ରତିକ କାଳରେ ଦେଖିବେ ଓଡିଶାର ଜଣେ ଟିକେ ଆନ୍ତର୍ଜାତିକ ସ୍ତରରେ ବହୁତ ସଫଳତା ଆସ କରିଛନ୍ତି।
ଆଜ୍ଞା ଆଜ୍ଞା। ଉଁ ଆପଣ ମଧ୍ୟ ଦେଖୁଥିବେ କି ଯେତେବେଳେ ଅ ଯେତେବେଳେ କୁହାଯାଏ କି କେବଳ ପାଠ ଉପରେ ଧ୍ୟାନ ଦିଅ ବହି ପା ଠ ବହୁତ ଦର ଦରକାର ରହିଛି ଆପଣଙ୍କର କେତେ ପ୍ରକାର ଆପଣ ଫଳାଫଳ ଆସିଲେ ଆପଣ କେତ କେତେ ନମ୍ବର ରଖିଛନ୍ତି କେତେ ନମ୍ବର ରଖି ଆପଣ ପାସ୍ ହୋଇଛନ୍ତି ତ ବର୍ତ୍ତମାନ ସମୟରେ ଯେତେବେଳେ ଦେଖ ଖୁଛନ୍ତି କି ହଁ ଆଗେରେ ଏମିତି ଥିଲା କି ଆପଣ ନମ୍ବର କେତେ ରଖିଛନ୍ତି ତାହା ବହୁତ ବହୁତ ତ ମାନେ ବଡ ଭୂମିକା ରଖୁଥିଲା କି ହଁ ଆପଣଙ୍କ ନମ୍ବର ଭଲ ରଖିବାର ଅଛି ବହି ପାଠ ଉପରେ ଧ୍ୟାନ ଦେବାର ଅଛି ତ ସେଇଥିପାଇଁ ଆପଣମାନେ ବହୁତ ମାନେ ବହୁତ ପ୍ରକାରର ଚେଷ୍ଟା କରୁଥିଲେ। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ କରିକି ଆମେ ଜାଣିପାରିଲୁ କି ବହି ପା ପାଠ ଛଡ଼ା ମଧ୍ୟ ଏଠାରେ ପାଠ୍ୟଥର କାର୍ଯ୍ୟକ୍ରମ ରହିଛି ଯାହା ପ୍ରକୃତରେ ଗୋଟେ ବହୁତ ବଡ ଅ ଅଭିନୟ ମାନେ ବହୁତ ବଡ ଭୂମିକା ରଖିଥାଏ ଅ ମନୁଷ୍ୟ ଜୀବ ଜୀବନରେ ଛାତ୍ର ଜୀବନରେ ଯାହା ଯୋଗୁଁ କି ସିଏ ଆଗକୁ ଯାଇ ନିଜକୁ ବହୁତ ଭଲ ଭାବରେ ଆ ପ୍ରସ୍ତୁତକରିପାରେ ଆସୁଥିବା ସମସ୍ତ ପ୍ରକାରର ଫଳାଫଳ ପାଇଁ ଆସୁ ଥିବା ସମସ୍ତ ପ୍ରକାରର ଅସୁବିଧା ପାଇଁ ସେଠାରେ ସିଏ ସମ୍ଭାଳିକି ରୁହେ ଆଉ ନିଜକୁ ପ୍ରସ୍ତୁତ ରଖେ। କି କିପରି ଭାବରେ ସେ ନିଜକୁ ସଂଯୋଗ କରିବ କିପରି ଭାବରେ ନିଜକୁ ସିଏ ସମସ୍ତଙ୍କ ଆଗରେ ଉପସ୍ଥାପିତ କରିବ।
ହଁ କିନ୍ତୁ ବର୍ତ୍ତମାନ ତ ସମସ୍ତେ ପାଠ୍ୟପୁସ୍ତକରେ ହିଁ ଲିପ୍ତ ରହୁଛନ୍ତି କିନ୍ତୁ ସେଇଟା ସମ ମୋତେ ଜାଣିବା ଦରକାର ପାଠ୍ୟପୁସ୍ତକ ଛଡ଼ା ଅନ୍ୟାନ୍ୟ ଜ୍ଞାନ ମଧ୍ୟ ଶିଖିବା ଦରକାର। ଅନ୍ୟାନ୍ୟ ଜ୍ଞାନକୌଶଳ ଯାହା କ୍ରୀଡ଼ା ହେଉ ଯାହାକୁ ଯେଉଁଟା ପସନ୍ଦ ଲାଗିଲା। କାହାକୁ କ୍ରିକେଟ ପସ ହେଲା ଫୁଟବଲ, ହକି ଆଉ ଖେଳରେ ମଧ୍ୟ ନିଜ ଆଗେଇ ନବା ନିଜ ଦେ ରାଜ୍ୟକୁ ଆଗେଇ ନବା ଏଇ ସବୁ ବିଷୟରେ ମଧ୍ୟ ଚେଷ୍ଟା କରିବା ଦରକାର। କିଛି ହଉ। କିଛି ନିଜେ ନିଜେ ବସିଛନ୍ତି ଗୋଟେ ଜାଗାରେ ଯଦି ଦେଖିଲି ଆପଣଙ୍କୁ ପ୍ରକୃତିର କଣ ଭଲ ଲାଗିଲା। କିଛି ଲେଖିବା ଏଇଟା ହିଁ ଆମର ଗୋଟେ ମାନସିକ ସ୍ତରକୁ ମଧ୍ୟ ପ୍ରଭାବ ପକେଇଥାଏ କି ଆମର ଆହୁରି ଉନ୍ନତି ହୁଏ। ତ ସେଥିପାଇଁ ପାଠ୍ୟ ପୁସ୍ତକରେ ଲିପ୍ତ ନ ରହି ଆମେ ସମସ୍ତ କର୍ମ ମଧ୍ୟ କରିବା ଉଚିତ ବୋଲି ମୁଁ ଭାବେ।
ନିଶ୍ଚୟ ରୂପରେ କହିବାକୁ ଗଲେ ଅ ମନୋବିଜ୍ଞାନରେ ଗୋଟେ ସ୍ତର ରହିଛି ଗୋଟିଏ ବାକ୍ୟ ରହିଛି କି ପ୍ରକୃତରେ ମନୁଷ୍ୟର ମସ୍ତିଷ୍କ ସମ୍ପୂର୍ଣ୍ଣ ରୂପରେ କୋଟି କୋଟି କୋଶିକାଓର ସଂଗଠିତ ସ୍ଥଳ ଅଟେ। ତ ଯେତେବେଳେ ଏହି କୋଟି କୋଟି କୋଶିକା ରେ କ୍ରିୟା ପ୍ରକ୍ରିୟା କରିବାରେ ଆରମ୍ଭ କରେ। ଯେତେବେଳେ ଆମେ କେବଳ ଗୋଟିଏ ପୁସ୍ତକକୁ ବାରମ୍ବାର ବାରମ୍ବାର ବାରମ୍ବାର ପଢ଼ି ଚାଲିଛେ ତେବେ ମାନସିକ ସ୍ତରରେ ତାର ଅଭିବୃଦ୍ଧି ହେବା କମ ହୋଇଯାଏ। ତ ଯେତେବେଳେ ଆମେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିଜକୁ ନିହିତ ରଖୁଛେ ଭିନ୍ନ ଭି ବିଭିନ୍ନ କ୍ରିୟାରେ ନିଜକୁ ଆମେ ନିହିତ ରଖୁଛେ ଆଉ ପ୍ରକୃତିରେ ପ୍ରତିଟି ଜାଗାରେ ନିଜକୁ ଆମେ ପରିବେଷଣ କରୁଛେ ସେତେବେଳେ ମାନସିକ ସ୍ତରରେ ଅଭିବୃଦ୍ଧି ବହୁତ ଭଲ ଭାବରେ ହୋଇଥାଏ ତ ପ୍ରକୃତରେ କୁହାଯାଏ ଆପଣଙ୍କୁ ସବୁ କାର୍ଯ୍ୟରେ ନିଜକୁ ନିହିତ ରଖିବାର ଅଛି। ସବୁ ପ୍ରକାର ଅଭିଜ୍ଞତା ଆପଣଙ୍କୁ ହାସିଲ କରିବାର ଅଛି। ତାହା ଯୋଗୁଁ ସମସ୍ତ ମସ୍ତିଷ୍କରେ ଆପଣଙ୍କ ପ୍ରତିଟି କୋଷରେ ଆପଣଙ୍କର ଏକ ଅନେକ ମାନେ ଅନ୍ୟନ୍ୟ ରୂପରେ ଅ ଅଭିବୃଦ୍ଧି ଆସିଥାଏ। ଏକ ଅନନ୍ୟ ରୂପରେ ଆପଣଙ୍କ ମଧ୍ୟରେ ଗୋଟିଏ ଅଭିଜ୍ଞତା ଆପଣ ହାସିଲ କରନ୍ତି ଆପଣଙ୍କର ମନ ବିଶ୍ୱାସ ମଧ୍ୟ ବହୁତ ଅଧିକ ବଢ଼ିଯାଏ ଯାହାକି ପ୍ରକୃତରେ ଦରକାର ଆଜିକା ଯୁଗରେ। ତ ମୋ ମତରେ ଏହି ସବୁ ଜିନିଷ ଏହି ସବୁ କାରଣ ମଧ୍ୟରେ ରହିଛି ଜଣେ ଶିକ୍ଷକର ଭୂମିକା ବହୁତ ବହୁତ ରହିଥାଏ ମତେ ତ ଆପଣଙ୍କ ସାଙ୍ଗେ କଥା ହେଇକି ମାନେ ବହୁତ ଭଲ ଲାଗିଲା। ଆଜ୍ଞା ଆପଣ ଯୋଉ ବିଷୟରେ ମଧ୍ୟ କହିଲେ ବହୁତ ବହୁତ ଖୁସି ଲାଗିଲା।
ହଁ। ହଁ ମତେ ବି ବହୁତ ଭଲ ଲାଗିଲା ହଉ ହଉଛି ଧନ୍ୟବାଦ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆଶା କରୁଛି ଆପଣଙ୍କ ଦିନ ମଙ୍ଗଳମୟ ରହୁ। ଧନ୍ୟବାଦ ନମସ୍କାର ମ୍ୟାମ୍।
ନମସ୍କାର।